ହ୍ୟାଲୋ।
ହଁ ହ୍ୟାଲୋ ଦି କଣ କରୁଛ?
ହଁ ଏଇଠି ବସିଛି ଆଉ। ତମେ?
ମୁଁ ବି ଏଇ ଟିଭି ଦେଖୁଥିଲି ଆଉ।
ଆଉ ଦେହ ପାହ ସବୁ ଭଲ ଅଛି।
ହଁ ସକାଳେ ଟିକେ ଭଲ ଲାଗୁନଥିଲା ଏବେ ଭଲ ଅଛି ସବୁ କିଛି ତମେ କେମିତି ଅଛ?
ହଁ ମୁଁ ବି ଭଲ ଅଛି ଆଉ ଘରେ ସମସ୍ତଙ୍କ ଦେହ ଠିକ୍।
ହଁ ସବୁ ବଢିଆ ଅଛନ୍ତି ସବୁ। ତମ ଘରେ ସମସ୍ତେ କେମିତି?
ହଁ ଭଲ ଆଉ ଏ ତ ଗରମ ହେଉଛି। ଗରମ ସକାଶେ ତ ଯାହା ହେଉଛନ୍ତି କଲବଲ କୁହନା।
ହଁ ଗରମ କଥା ତ ନ କହିଲେ ଭଲ। ଭାଉ ଭଗବାନ ଏତେ ଗରମ ଆଉ କହିବାକୁ ନାହିଁ। ବର୍ଷା ହେଉଥିବା ସମୟଟା ଟିକେ ଭଲ ଲାଗୁଚି। ତାପରେ ଯୋଉ ଗରମକୁୁ ସେଇ ଗରମ।
ହଁ ଏବେ ତ ଆହୁରି ଗରମ ହବ କାହିଁକିନା ଆଜି ତ ସ୍ନାନ ପୂର୍ଣ୍ଣିମା ଗଲା। ଠାକୁର ତ ଆଜି ଶହେ ଆଠ କଳସୀରେ ଗାଧେଇଥିବେ ନା ପାଣିରେ।
ହଁ।
ଠାକୁରଙ୍କୁ ଜର ହବ ଠାକୁର ଅଣସର ଘରେ ରହିବେ। ତାପରେ ତ ଏବେ ଦେଖିବ କେମତା ଗୁଳୁଗୁଳି ହବ। ଯେତିକି ହୋଉଥିଲା ତା ତିନି ଡବଲ୍ ଗୁଳୁଗୁଳି ହବ।
ହଁ ଏବେ ତ ଆହୁରି ଅଧିକା ହବ। ଆଉ ଦର୍ଶନ କଲ କି ନାଇଁ ଦୂରଦର୍ଶନରେ?
ହଁ ହଁ ଦୂରଦର୍ଶନରେ ଦେଖିଚି ବୋହୁତ ସୁନ୍ଦର ଲାଗିଲା। ଠାଙ୍କୁରଙ୍କର ଆଜି ଆଉ ମାନେ ସୁନା କଳସୀରେ ଠାକୁର ଆଜି ଗାଧେଇଚନ୍ତି। ମାନେ ବୋହୁତ ସୁନ୍ଦର କିନ୍ତୁ ଏଇତ ଗୋଟିଏ ଦୁଃଖ ଠାକୁର ଏବେ ଜରରେ ପଡିବେ ଆଉଃ ଆମେ ଗରମ ସହିବା ଆଉ।
ହଁ ସେଇଟା ଆଉ ନ କହିଲେ କଣ କରିବା ଆଉ କଣ କରିବା। ଏବେ ହେଗ ହାତୀ ବେଶ ଦର୍ଶନ କଲ କି ନାହିଁ?
ହଁ ହଁ କରିଚି କରିଚି। ବୋହୁତ ସୁନ୍ଦର ଦେଖା ଯାଉଥିଲେ ଠାକୁର ନା।
ହଁ ପରା ବୋହୁତ ସୁନ୍ଦର ଦେଖା ଯାଉଚନ୍ତି। ଆମର ଏବେ ସେଇ ଚ୍ୟାନେଲ ହିଁ ଲାଗିଚି।
ହୁଁ ଏବେ ତ ସମସ୍ତଙ୍କ ଘରେ ଘରେ ସେଇ ଚ୍ୟାନେଲ।
ହୁଁ ଆଉ ତାହେଲେ ଜାଣିଚୁ ନା ନାଇଁ ଠାକୁର କେତେ ଗରା କିଏ ସବୁ ଗାଧାନ୍ତି।
ନାଁ ନାଁ ମୁଁ ଏତେ ଜାଣିନି। ମୁଁ ଖାଲି ଜାଣିଚି କି ହା ଠାକୁର ଶହେ ଆଠ ଗ ମାନେ ଗରାରେ ଗାଧାନ୍ତି।
ହଁ ହଁ ନାଇଁ ମାନେ ଜଗନ୍ନାଥଙ୍କୁ ପଇଁତିରିଶ ଗରା। ଆଉ ବଳଭଦ୍ରଙ୍କୁ ତେତିଶ ଘରା ସୁଭଦ୍ରା ମାଙ୍କୁ ବାଇଶି ଗରା ଆଉ ସୁଦର୍ଶନ ମହାରାଜ କୁ ଅଠର ଗରା ଗାଧୁଅନ୍ତି।
ଆଚ୍ଛା ଆଚ୍ଛା ଯାହା ହୋଉ ଭଲ କଥାଟେ ତମଠୁ ଜାଣିବାକୁ ମିଳିଲା।
ହଁ ନାଇଁ ମୁଁ ବି ଟିକେ ସନ୍ଦେହରେ ଥିଲି ବାକି ଆଜି ସକାଳେ ହିଁ ଏସବୁ ବିଷୟରେ ଟିକେ ଭଲସେ କ୍ଲିଅର ହେଲି। ଆଉ ରୋଷେଇ ସରିଲାଣି?
ନାଇଁ ରୋଷେଇ ସରିନି ରାତିରେ ହବ। ଆଜି ବୁଟ ଆଳୁ ତରକାରୀ ହବ ତ ବୁଟ ଡାଲି ବତୁରେଇ ଦେଇଚି ଆଉ ରୁଟି ହବ ଆଉ।
ଆଚ୍ଛା ଆଚ୍ଛା ଆଉ ତାହେଲେ କିଛି ଆମର ବି ସେଇ ରୁଟି ତରକାରୀ ହିଁ, ଆଉ କିଛି ସ୍ପେଶାଲ ହେଇନି?
ନାଇଁ ଆଜି ତ ସୋମବାରକୁ ମାନେ ଆ ସ୍ନ ଯୋଉ ସ୍ନାନ ପୂର୍ଣ୍ଣିମା ଅଛି ନା ଅରୁଆ ସେଥିଲାଗି ଆଉ ହେଇନି କିଛି ସ୍ପେଶାଲ ଆଉ।
ଓହୋ ହଁ ଆମର ବି ବିନା ପିଆଜ ରସୁଣରେ ଯାହା କିଛି ଭଲ ମନ୍ଦ ହବା କଥା ଆଉ।
ହଁ ଆଚ୍ଛା ତମର ଯୋଉ କଣ କହିଲ ଏସି ଲାଗିଚି?
ନାଁ ନାଁ
ଆଉ ତାହେଲେ ତ ଗରମ ବୋହୁତ ହୋଉଥିବ। ତମେ କୋଉଠି ମାନେ ଆଜବେଷ୍ଟ ଘର ନା ମାନେ ତମର ଛାତ ଘର।
ହଁ ଆମର ଛାତ ଘର ମାର୍ବଲ ପଡିଚି ଫେ ତଥାପି ଗରମ ତ ବୋହୁତ ହୋଉଚି।
ହୁଁ।
ଆଉ ତମର ସବୁ କେମିତି କଣ ମାନେ ଗରମ ସେଠି କେମିତି?
ଗରମତ କୁହନି ଗରମ ବହୁତ୍। ଆଜିତ ସ୍ନାନ ପୂର୍ଣ୍ଣିମା ଥିଲାନା ତା ଆଜି ଯାହାବି ହେଲେତ ବର୍ଷା ହବ ଟିକିଏ ହଉ କି ମାନେ କଣ ଯାହାବି ହେଲେ ଆଜି ଟିକିଏନାକରୁବି ବର୍ଷା ହବ ତଆଜି ବର୍ଷା ହେଇ ଥିଲା ଆମର ଏପଟେ ଟିକେ ଅଧିକା ହେଇଥିଲା। ପୁରା ଘଡ଼ଘଡ଼ି ବର୍ଷା ଜୋର ଆଜି ହେଇଥିଲା ଖରାବେଳେ। ତ ଏବେ ଟିକେ ଆଜି ପାଗଟା ଟିକେ ଥଣ୍ଡା ଲାଗୁଚି କିନ୍ତୁ ମାନେ ସକାଳେ ବହୁତ୍ ଜୋର ଗରମ ହେଉଥିଲା ମାନେ ଘରେତ ପଶି ହେଉନଥିଲା ଆମର ଗୋଟେ ଖଞ୍ଜା ଅଛି ଖଞ୍ଜାରେ ଦିଇଟା ତିନିଟା ରୁମ୍ ଅଛି। ଆଜବେଷ୍ଟ ଘର ଆଉ ସବୁ ଯାକ କୋଠାଘର। ତ ଆମେ କୋଠା ଘରକୁ ଟିକେ ସିଫ୍ଟ କରିନୁ ତାକାମ ସରିନି କି ଆମେ ଆଜେବଷ୍ଟେ ଘରେ ଏବେ ରହୁଚୁ ତସେଘରେ ତ କୁହନି ଟିକିଏ ଖରା ହେଲା ବେଳକୁ ଏତେ ଗରମ ମାନେ ଖଟ ତକିଆ ମାନେ ପାଣି ସହକାରେବି ମାନେ ଯେମିତି ପୁରା ଗରମ ହେଇଯାଉଛି ତାକୁ ପିଇବିି ହେଉନି।
ହଁ ଏବେ ଯୋଉ ପ୍ରକାର ତାପମାତ୍ରା ଆଉ କିଛି କହି ମାନେ ମାର୍ବଲ ଇଭେନ ମାର୍ବଲବି ତାତି ଯାଉଚି ବହୁତ୍ ଜୋରେ ଆଉ ଗରମକୁ ଆଉ ସେ ଘର ମାନେତ ବହୁତ୍ ଗରମହିଁ ହଉଥିବ। ହଉ ଦେଖିକିରି ସବୁ ମାନେ ଥଣ୍ଡା ପାଣି ସେ ହାଣ୍ଡିରେ ପାଣି ରଖିକି ପିଇଲେ ତ ବହୁତ ଭଲ ସେମିତି ମାଟି ହାଣ୍ଡିରେ ରଖି ପାଣି ପିଆ ପିଇ କର।
ହଁ ନାଇଁ ଆମର ମାଟି ହାଣ୍ଡିରେ ମୁଁ ପାଣି ରଖିଚି ଆଉ ଫ୍ରିଜବି ଅଛି। ତ ବେଳେବେଳେ ମାନେ ଇଚ୍ଛା ହେଲେ ମାନେ ଡାଇରେକ୍ଟତ ଫ୍ରିଜ୍ ପାଣି ପିଉନି କାରଣ ମୋର ଟିକେ ଥଣ୍ଡା ଦେହ ଡାଇରେକ୍ଟ ଫ୍ରିଜ୍ ପାଣି ପିଇ ହଉନି। ସେଇ ଫ୍ରିଜ୍ ପାଣି ଟିକେ ନାକୁ ନର୍ମାଲ ପାଣି ମିଶେଇକି ଟିକେ ପିଇ ଦଉଚି ଆଉ ସେଇଥିରେ ଦେଖୁନ ମାନେମୋ ତଣ୍ଟିବି ଧରି ଯାଇଚି ତଣ୍ଟି ପଡ଼ିଯାଇଛି।
ହଁ ମୁଁ ସେଇଟାହିଁ ପଚାରିଥାନ୍ତି ତଣ୍ଟି ଟିକେ ବସିଲା ଭଳିହିଁ ଶୁଭ ଯାଉଥିଲା। ଆମ ଘରେବି ସମସ୍ତଙ୍କ ଥଣ୍ଡା ଦେହ ଫ୍ରିଜରେ ତ ଫ୍ରିଜ୍ ପାଣିତ ବିଲକୁଲ୍ ପିଉନୁ।
ହଁ ତାପରେ ଏବେ ଯେତେବେଳେ ଠାକୁର ଅଣସର ଘରେ ରହିବେନା ଅବିକା ତ ଏବେ ଦେଖିବନା ଯୋଉ ମାନେ ବ୍ରିଜ୍ ପାଣି ଆଉ ଆମ୍ବ ଏଗୁଡ଼ା ଯୋଉ ସବୁ ଯୋଉମାନେ ସବୁ ଅତ୍ୟଧିକ ଖାଇନାହାନ୍ତି ପିଇଚନ୍ତି ସେମାନଙ୍କର ସବୁ ମାନେ ଝାଡା ବାଡ଼ା ଅ ମାନେ ଝାଡ଼ା ବାନ୍ତି ଏଗୁଡ଼ାକ ହବ ହେଲା ଏ ଏ ଟାଇମରେ ହିଁ ହୁଏ ଠାକୁରଙ୍କୁ ଜ୍ୱର ଯେତେ ଜୋର ହବ ଗୁଳୁଗୁଳିଟା ଆମର ସେତେ ଜୋର ବଢ଼ିବ।
ହଁ ସେଇଟା ସତକଥା ଆମ୍ବ, ପଣସ ଖାଇଲେ ମଧ୍ୟ ଏବେ ଟିକେ ପେଟ ଖରାପ୍ ହେଇଯାଉଚି।
ହଁ ପଣସତ ମୋତେ ଏତେ ଭଲ ଲାଗେନି ମୁଁ କିନ୍ତୁ ପଣସର ଯୋଉ ମଞ୍ଜିଟା ତାର ବାହାରେନି ତାକୁ ଶୁଖେଇକି ଯଉଁ ଛୁଇଁ ପଣସ ମଞ୍ଜି ଦେଇକି ଆଳୁ ଦେଇକି ଯେଉଁ ସୋରିଷ ମସଲାର ବେସର କରନ୍ତି ସେଇ ଟା ବହୁତ୍ ବଢ଼ିଆ ଲାଗେ ପଣସ ଏମିତି ପାଚିଲା ପଣସ ଖାଏନି। ଆଉ ପଣସ କଠା ଯୋଉଁଟା ସେଇଟା ପ୍ରାୟ ଟାଇମ୍ ଆଉ ପଣସ ମାନେ କଷା କରିଦିଏ। ନଚେତ ମାନେ ପଣସ ପକୋଡ଼ା କରିଦିଏ। କି ଖାଉ
ଆଚ୍ଛା ଆଚ୍ଛା ଆମ ଘରେ ବି ପଣସ ମ ମଞ୍ଜି ରେ ବି ମଞ୍ଜି ଶୁଖେଇକି ବହୁତ ବଢିଆ ବଢିଆ ଆଇଟମ୍ ହେଇଥାଉଛି। ଆଉ ଆଜି ଗୋଟେ ନୂଆ ପ୍ର କାର ଆଇଟମ ହେଲା ମାନେ ପଣସରେ ହିଁ ପଣସର ରସ କାଢିକି ତାହିଁରେ କଣ ମିଶା ହେଇଛି ଜାଣିନି ଠିକ୍ ସେ ବଧହୁଏ ଅଟା ମିଶେଇକିରି ତେଲରେ ଛଣା ହେଲା ଗୁଲୁଗୁଲା ଟାଇପର ଲାଗିଲା ଭଲ ଥିଲା କେବେ ଖାଇଛନ୍ତି?
ନା ନା ଖାଇନି ସେଇଟା କେମିତି କଣ ବନେଇଲ?
ହୁ ମୁଁ ତ ଜାଣିନି ଠିକ୍ ସେ ମା କଲା ବାକି ଭଲ ଥିଲା ମାନେ ପଣସ ର ରସରେ ଅଟା ମିଶେଇକି ବଧେ କଲା କି କଣ?
ଓହୋ।
ମିତି ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ଏଇଠି ଆ ବାପା ବସିକି ଦେଖୁଛନ୍ତି ଟିଭି ଆମର ସେଇ ଠାକ କୁୁରଙ୍କ ଚ୍ୟାନେଲ୍ ଟା। ଆଉ ମୁଁ ତ ଏଇଠି କଥା ହଉଛି ତମ ସାଙ୍ଗରେ। କଥା ହେଇସାରିକି ଯାଇକି ରୋଷେଇବାସ କରିବି ଆଉ।
ଆଚ୍ଛା ଆଉ ତାହେଲେ ପାଖ ମନ୍ଦିର ଜଗନ୍ନାଥ ମନ୍ଦିର ଯାଇନ ଦର୍ଶନ କରିନ?
ହଁ ହଁ ଯାଇଥିଲି ସନ୍ଧ୍ୟାବେେଳେ ସନ୍ଧ୍ୟା ଦେଇ ସାରି ଯାଇଥିଲି ଠାକୁରଙ୍କ ପାଖରେ ଦୀପ ଜାଳିକି ଅଧଘଣ୍ଟେ ଟିକେ ବସିଲି ଆଉ ଠାକୁରଙ୍କୁ ଟିକେ ମନ ଭରି ଦେଖି ଖିଲି ତାପରେ ଆସିଲି ଆଉ ତମେ ଯାଇଥିଲ ନା ନାହିଁ?
ନାଇଁ ମୋର ତ ଟିକେ ସକାଳେ ଦେହ ଭଲ ନଥିଲା ଆଉ ଯାଇପାରିନି ଆଉ ଏବେ ସନ୍ଧ୍ୟା ବେଳେ ଏବେ ଆଉ ଯାଇ ହେଲାନି।
ଓଁ ହୁଁ।
ବାପା ଯାଇଥିଲେ।
ଆଚ୍ଛା। ଆଉ ତମର କଣ? ମୁଁ କହିଲି ତମର ଆଉ ମାନେ କଣ ସବୁ ଚାଲିଛି ଘରେ?
ଘରେ କିଛି ବାହିଁ ସାନ ଭଉଣୀ ଏବେ ଅନଲାଇନରେ କ୍ଲାସ କରୁଥିଲା। ଆଉ ମା ଅଛି ରୋଷେଇ କରୁଛି ବାପା ଦୋକାନ ରେ ଅଛନ୍ତି ଆଉ। ମୁଁ ବସିଥିଲି ଟିଭି ଦେଖୁଥିଲି ତମ କଲ ଆସିଲା ତ କଥା ହଉଛି ଆଉ।
ଓହୋ ଆଉ ତମେ ଗରମ ପାଇଁ କି ମାନେ ବାହାରକୁ ଗଲେ ସତର୍କତା ଅବଲମ୍ବନ କରୁଛନା ନାଇଁ ମାନେ ଯେମିତି ଆମର ପାଣି ବୋଟଲ ଛତ ଯୋତା ତାପରେ ଓଦା ଗାମୁଛା କି ଷ୍ଟଲ୍ କରିକରି ନେଇକି ଯାଉଛ ନା ନାଇଁ?
ହଁ ହଁ ଏଇଟା ତ କରିବାକୁ ହିଁ ପଡିବ ଛତା, ପାଣିବୋଟଲ ଯାହାବି କିଛି ପାଣି ଓଆରଏସ୍ ଯଦି ସମ୍ଭବ ହଉଛି ସେଇଟା ବି ୟୁଜ୍ କଲେ ଆହୁରି ବେଶୀ ଭଲ।
ହୁଁ ହଁ ନାହିଁମ। ଅ ଏବେ କଣ ହଉଛି ନା ମାନେ ଦେଖିଥିବ ପ୍ରାୟତଃ ଏବେ ଏଇ ଏଇବର୍ଷ ଆରବର୍ଷ ଏତେ ଗରମ ନଥିଲା କିନ୍ତୁ ଆରବର୍ଷଠୁ ଏବର୍ଷ ବହୁତ ଅଧିକ ଗରମ ହେଉଛି ମାନେ ଏବର୍ଷ ଦେଖିବ ଏତେ ଝାଳ ବଉଛି ଯେମିତି ଉଇକ୍ ଲାଗୁଛି ମାନେ ଦୁର୍ବଳ ହେଇଯାଉଛି ମଣିଷ ମାନେ ଅ ଓ ଆର ଏସ୍ ହିଁ ଖାଲି ପିଇବାକୁ ଇଚ୍ଛା ହଉଛି ପାଣି ଓ ଆର ଏସ୍ ଖାଦ୍ୟ ଖାଇବାକୁ ଜମା ବି ଇଚ୍ଛା ହଉନି ଖାଲି ଯେତେ ପାଣି ପିଇ ପାରିବ।
ହଁ ସେଇଟା ତ ମୋର ତ ଏମିତିରେ ବି ଖରାକୁ ଟିକେ ଆମ୍ବ ହଉ ବା ପଣସ ହଉ ନହେଲେ ଯାହାବି କିଛି ଛଣାଛୁଣି ଖାଇଦେଲେ ତ ମୋ ଦେହରେ ହିଁ ଯାଉନି ଅଧା ଟାଇମ ମୋର ସେଇ ଓ ଆର ଏସ୍ ପିଇ ପି ଗ୍ଲୁକୋଜ ପିଇ ପି ଏକା ଯାଉଛି।
ଓହୋ ନାଇଁ ମୋର ଏ ମ ମଝିରେ ଦେହ ଟିକେ ଖରାପ ହେଇଯାଇଥିଲା ମାନେ ଏଇ ଥଣ୍ଡା ପାଣି ପିଇ ପିଇକା। ଥଣ୍ଡା ଧରି ଯାଇଥିଲା ଆଉ ଏବେ ବି ମାନେ ଏ ମୋ ଭଉଣୀର ବାହାଘର ଥିଲା କାଲି ରିସେପସନ ଥିଲା ତ ମୁଁ ଯାଇଥିଲି ମାନେ ଏତେ ଗରମ ଯେ ମାନେ ଖାଦ୍ୟ କଣ ଖାଇବି ମୁଁ ଖାଲି ଥଣ୍ଡା ପିଇ ପିଇ ପିଇ ପି ପାଞ୍ଚ ଗ୍ଲାସ ଛଅ ଗ୍ଲାସ ଖଣ୍ଡେ କେବଳ ଥଣ୍ଡା ହିଁ ପିଇଛି। ପିଇ ପିଇକା ମର
ଆଚ୍ଛା ସେ ସେଥିପାଇଁ ଥଣ୍ଡା ଏବେ ତଣ୍ଟି ବସିକି ରହିଛି ଆଉ।
ହଁ ଆଉ ଏବେ ବି ମୁଁ ପଳେଇ ଆସିଛି ଟିକେ ମୋ ଖୁଡ଼ିଙ୍କ ଘରକୁ ପଳେଇ ଆସିଛି ଆଜି ଏ ଏ-ତେ ଜୋର୍ ରେ ଆମ ଘରେ ଗରମ ଲାଗିଲା ମାନେ ଖୋଡ଼ିଙ୍କର ଏସିି ଲାଗିଛି। ମୁଁ ଆସିବାକୁ କହିଲି ମୁଁ କହିଲି ଖୁଡ଼ି ମୁଁ ଯାଉଛି ତମ ଘରକୁ। ଟିକେ ଏସି ରେ କାମ କରିବି ଆଉ ମୋ ଦେହ ଭଲ ଲାଗୁ ଉନି ମାନେ ୱିକ ଲାଗିଲା ବହୁତ ଜୋରରେ। ମଁ ତ ଖୁଡ଼ି କହିଲା ହଉ ତୁ ପଳେଇ ଆସ୍। ଆସିକି ଏଠି ଟିକେ ଏସିରେ ଶୋଇ ପଡ଼ିଲା ବେଳକୁ ସେ ଆହୁରି ଥଣ୍ଡା ହେଇଯାଉଛି। କିନ୍ତୁ ବାହାରକୁ ଗଲା ମାନେ ଏତେ ଜୋର ଗରମ ଲାଗୁଛି ବାହାରକୁ ବି ମୁଁ ଯାଇପାରୁନି।
ହଁ ସେଇଟା ଏକା ମାନେ କହ ଯେ ସେ ସେପଟେ ଥଣ୍ଡା ପିଇବାକୁ ଏପଟେ ଏସିି ଦିଟ ଯାକ କେହି କାହାକୁ ପଡ଼ିଲେନି ଆଉ।
ହଁ ଆଉ ଏତେ ଜୋର ତ ହୁଁ କୁହ।
ମୁଁ କହୁଥିଲି।
ନା ମୁଁ କହିଲି କି ଏତେ ଜୋର ତ ଗରମ ହଉଛି। ମାନେ ଲୋକମାନେ ତ ବିନା ଏସି ରେ ରହିପାରୁନାହାନ୍ତି ଆମର ହଁ ଏସି ଲାଗିନି କିନ୍ତୁ କହିବାକୁ ଗଲେ ଆମ ଗାଁ ରେ ନା ସମସ୍ତଙ୍କ ଘରେ ଏସି ମାନେ ଗୋଟେ ହଉ ଦିଟା ହଉ। ପ୍ରତି ରୁମରେ ଗୋଟେ ଗୋଟେ ଏସି ଲଗେଇ ଦଉଛନ୍ତି। ସେଥିଲାଗି ମାନେ ଆହୁରି ଜୋରରେ ଗରମ ବି ହେଇଯାଉଛି।
ହଁ ସେଇଟା ତ ସତ କଥା। ଆମ ଘରେ ମାନେ ଆମର ବି ଖୋଲା ଘର ହେଇଥିବାକୁ ସେଇଥିପାଇଁ ଏସି ର କିଛି ମାନେ ଯୋ ଯୋଜନା ହିଁ ଚାଲୁନି। ନହେଲେ କେଜାଣି କଣ ହେଇଥାନ୍ତା ମୁଁ ତ ଜାଣିନି କିନ୍ତୁ ଏବେ ଖୋଲା ଘର ଥିବା ଯୋଗୁ ଏତେ କିଛି ଭାବୁନୁ। ଆଉ ଆଉ ଯଦି ତମେ କଣ ପଢ଼ା ପଢ଼ି କରୁଛ ଏବେ?
ନା ଆମ ପଢ଼ାପଢି ଏବେ ବିଇଡି କରୁଥିଲି ବିଇଡି ସରିଛି ବର୍ଷେ ହବ। ଆଉ ଏଇ ସବୁ ପରୀକ୍ଷା ଫରୀକ୍ଷା ପାଇଁ ଆଉ ଟିକେ ପ୍ରିପାର ହେଉଛି ଯେଉଁ ଆମର ହେଲା ଆରାଇ ଅମିନ। ଆଉ ଏଇ ଶିକ୍ଷକତାର ଯେଉ ଏକ୍ଜାମ ଗୁଡ଼ାକ ଆସୁଛି ସେଇଗୁଡ଼ାକ ପାଇଁ ଟିକେ ପ୍ରି ପାର ରହୁଛି ଆଉ, ପଢ଼ାପଢ଼ି କରୁଛି ଆଉ।
ଆଚ୍ଛା ଭଲ। ହଉ ଆଉ କଣ କରିବା । ପଢ଼ାପଢ଼ି କର ଆଉ ତମେ ଆଶୀର୍ବାଦ ଟିକେ ଦିଅ ଆମେ ବି କେମିତି ଭଲସେ ମଣିଷ ହବୁ।
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ତମେ ତମ ସାନ ଭଉଣୀ ଭଳିଆ ଭଲ ମନ ଦେଇକି ପଢ଼। ନିଶ୍ଚିନ୍ତ ଭଲ ଚାକିରି ଟିଏ କରିବ।
ହଁ ସେଇଟା ହିଁ ବାକି ଅଛି। ଆଜି ତ ପରୀକ୍ଷା, ଶେଷ ପରୀକ୍ଷାର ଫଳା ଫଳ ବାହାରିଲା। ଦେଖି, ହଁ ହଁ ଭଲ ଅଛି।
ହଉ ହଉ ଠିକ୍ ଅଛି ତମେ କଣ କର, ମୋର ଗୋଟେ କଲ୍ ଆସ। ଛି, ମୁଁ କଥା ହେଇକି ତମକୁ କଲ୍ କରୁଛି ମତେ କହିବ ଆଉ। କଣ କଣ ସବୁ କେତେ କଉଥିରେ କେତେ ମାର୍କ ରହିଲା ଆଉ।
ହଁ ହୋଉ ଠିକ୍ ଅଛି।